ହ୍ୟାଲୋ ନା ମ ସୁୁଭୁଚି।
କଣ କରୁଥିଲ?
ଏଇଠା ନୁ ଯାଇଥିଲି ତ ହସ୍ପିଟାଲ ଏବେ ଫହାରିଲି ବସରେ ଓହ୍ଲେଇକି ଏବେ ଘରେ ଆସି ପହଞ୍ଚିଲି ଆଉ ଧୁଆ ଧୁଇ ହେଇ
ହଁ ବର୍ଷା ହଉନି?
ବର୍ଷା ଚାଲିଚି କାଲି ତ ହଉନଥିଲା।
ଆମର ଆଡ଼େ ଚାରି ପାଞ୍ଚ ଦିନିହେଲା ଚାଲିଚି ବର୍ଷା।
ହୁଁ ଏତ ଲଘୁଚାପ ହେଇଚି ବୋଲି ହଉଚି ବର୍ଷା ପୁଣି ଛାଡ଼ିଯିବ ଠାକୁର ଅଣସର ରହିଗନେ ହୁଁ ଠାକୁର ଅଣସରରେ ରହିବେନା ସେତେବେଳକୁ ତ ଗୁଳୁ ଗୁଳି ଲାଗେ।
ଯୋଉ ଗରମ ଗରମ ହବ।
ହୁଁ।
ଆଉ କଣ ଖାଇଥିଲ?
ଖାଇଥିଲି କେକ୍ ଖାଇଥିଲି ଆଉ ବସ୍ ରେ ଆଇଲା ବେଳକୁ ଯୋଉ ବାନ୍ତି ଆଉ କି କିଛି ଖାଇବାକୁ ମନ ହେଲାନି କେକ୍ ଖାଇଥିଲି।
ଏବେ ଟିକେ ହେଲା ଆସି ପହଞ୍ଚିଲି ଆଉ।
ଆଉ ତମ ଗାଁରେ ରଥଯାତ୍ରା ହୁଏ?
ଆମ ଗାଁରେ ଏତେ ହୁଏନି ଭଲ। ହୁଏନି କଣ ଜଗନ୍ନାଥ ମନ୍ଦିର ନାହିଁ ତ ଏଥିପାଇଁ କରନ୍ତିନି ଗୋଟେ ଶଗଡ଼ରେ ଛୋଟ ପିଲାମାନେ ସଜେଇକି ସେତିକି ଟଣାଟଣି ଯାହା କରନ୍ତି। ଖୁସିରେ ଆଉ।
ଆମର ଏଠି ହଉଚି ଯେ ଆଉ।
ହୁଁ ତମର ସେଠି ଭଲ ତିନିଟା ରଥ ହଉଚି ନା ଗୋଟେ ର ଥ ହଉଚି ଯେ
ନାଇଁ ଗୋଟେ ରଥ ହଉଚି ବେଶୀ ବଡ଼ ଆକାରରେ ହଉନି। ଗୋଟେ ରଥରେ ତିନି ଠାକୁରଙ୍କୁ ଆଣୁଚନ୍ତି।
ହୁଁ ହୁଁ।
ଭଲସେ ହଉଚି ଆଉ କିନ୍ତୁ ଭଲ ଗୋଟେ ରଥ ହଉଚି କିନ୍ତୁ ଭଲସେ ହଉଚି।
ଓହୋ ଆଉ ହେଠିତ ପୁରୀରେ ତିନିଟା ଠାକୁ ଠାକୁର ତିନିଟା ରଥ ତିନି ରଥର ନାଁ ଜାଣିଚ?
ହଁ ବଳଭଦ୍ରଙ୍କର ରଥ ରଥନାଁ ହଉଚି ତାଳଧ୍ବଜ। ଆଉ ସୁଭଦ୍ରାଙ୍କର ଦେବଦଳନ ଜଗନ୍ନାଥଙ୍କର ନନ୍ଦୀଘୋଷ।
ହୁଁ ହୁଁ।
ଜାଣିଚି କିଛିଟା ଜାଣିଚି ଆଉ। ଯାଉ ଶହେ ଶହେ ଆଠଟରେ ଏବେ ଯୋଉ ଗାଧୋଇଲେ ଶହେ ଆଠଟା ଗରା ପାଣି ଚାରି ଜଣ ସୁଦର୍ଶନ। ବଳଭଦ୍ର ଜଗନ୍ନାଥ ସୁଭଦ୍ରା ଚାରି ଜଣ ଗାଧୋଇଲେ ଶହେ ଆଠଟା ଗରା ପାଣି।
ହୁଁ ସେଇ ପାଣି ଖାଲି ପାଣି ନୁହେଁ ସବୁ କଣ କଣ ସେଥିରେ ପ କାନ୍ତି ସବୁ।
ହଁ ଖାଲି ପାଣି ନାହିଁ ସେ ସେଆକୁ ସବୁ ମିଶାନ୍ତି ନା।
ହଁ ସେ ସବୁ କେତେ ପ୍ରକାର ନିୟମ ଅଛି ମହାପ୍ରଭୁଙ୍କର। କହନ୍ତି ଜର ହେଲେ ଲଗାନ୍ତି କଣ ଫୁଲୁରୀ ତେଲ।
ଆଉ ତୁଳସୀ ପତ୍ର ମହୁ ସବୁ ବାଟିକି ପିଆଇଦେବେ।
ହଁ।
ସବୁ ଏମିତି କରନ୍ତି ଆଉ।
ହଁ ଆଉ ଆଉ ଜାଣିଚ ଆମେ ଯୋଉ ସବୁ ପରିବା ଖାଉଚେ ସେ ସବୁ କୋଉ କୋଉ ବାରରେ ଗୋଟେ ଅଛି ପ୍ର ପ୍ରତିପଦା ତିଥି ଏସବୁ ସବୁ ହୁଏ। କିଛି ପରିବା ଅଛି ଯୋଉଟାକୁ ଖାଆନ୍ତିନି ସେଇ ସବୁ ଲୋକ ଆଗ କାଳରେ ମାନୁଥିଲେ ସେଇଥିପାଇଁ ସୁସ୍ଥ ହେଇକି ଥିଲେ ଆଛା। ହୁଁ ସେ ଯୋଉ ପ୍ରତିପଦା କହନ୍ତି ପ୍ରତିପଦରେ କଖାରୁ ଖାଇବା କଥା ନୁହେଁ। ଆ ହୁଁ ଦ୍ୱିତୀୟା ତିଥିରେ ଯୋଉ କହନ୍ତି ଭେ ଜି ବାଇଗଣ ଗୋଲ ଗୋଲ ଗୋଲ ଏ ଭେଜି ବାଇଗଣ ଖାଇବା କଥା ନୁହେଁ। ତୃତୀୟା ପୋଟଳ ଖାଇବା କଥା ନୁହେଁ ଏ ଯୋଉ ଅଛି କିଛି ପରିବା ଯୋଉଟା ସବୁ ହଁ ଆଉ ତୁର୍ଥୀରେ ମୂଳା ଚତୁର୍ଥୀ ତିଥି ଯୋଉ ପତିପଦାଠୁ ଆମାବଶ୍ୟା ଯ ସେ ମୂଳା ଖାଇବା କଥା ନୁ ପଞ୍ଚମୀ ତିଥିରେ ବେଲ ଆଉ ଷଷ୍ଠୀ ତ ତିଥିରେ ନିମପତ୍ର ନିମ୍ବ ପତ୍ର ବା ନିମ୍ବ କଢ଼ ଯାହା ପିତା ଯହା ଖାଇବନି ଆଉ ନିମ୍ବର ଆଉ ଆଉ ସପ୍ତମୀ ତିଥିରେ ତାଳ ଖାଇବନି ଅଷ୍ଟମୀ ତିଥି ଥିରେ ନଡ଼ିଆ ହଁ ଆ ନବ ନବମୀ ତି ସେଥିରେ ଲାଉ ଖାଇବା କଥା ନୁହେଁ ଆଉ ଦଶମୀରେ ଯୋଉ କଳମ ଶାଗ
ହଁ
ସେ କଳମ ଶାଗ ଖାଇବା କଥା ନୁ ଏକାଦଶୀରେ ଶିମ୍ବ ଖାଇବା କଥା ନୁ
ସେଇରା ଆଉ ଅଛିୁ ସେଇରାଉ
ଅଛି କିଛି ପରିବା ସବୁ ଯାହା ସବୁବେଳେ ଖାଇବା କଥା ନୁହଁ ସେ
ମୁଁ କଣ କରିବା ଆଉ
ହୁଁ
ସବୁବେଳେ ମନେ ପଡିବ ବୋଲି ମାନେ ଅଛି
ହୁଁ ଆଉ ଚତୁର୍ଦଶୀ ତିଥିରେ ଯୋଉ କଣ କହିଲ ବିରି ଡାଲି ବିରି ଯୋଉ ପିଠା କରି ଖାଉଛ ହେଇରା ଖାଇବା କଥା ନୁହଁ ଚତୁର୍ଦ୍ଦଶୀ ରେ
ମସୁର ଡାଲି ବି ରବିବାର ଖାଇବା କଥା ନୁହେଁ
ହଁ ଅଛି ଆମେ ସିନା କ ମାନୁନେ କହୁଛେ ହଁ ସାଇନ୍ସ କୁ ବେଶୀ ଇଏ କରୁୁ ସେ କିନ୍ତୁ ଏଇ ସବୁ ଅଛି ଯାହା
ହଁ ପଷା ବ୍ରତରେ ବି ମସୁର କରିକି ଖାଇବା କଥା ନୁହେଁ
ନା ସେ ଛତୁକୁ ବି ଖାଆନ୍ତିନି କହନ୍ତି ଆମିଷ ବୋଲି
ହୁଁ ଆମିସ ବୋଲି ଖାଆନ୍ତିନୀ
ଛତୁ କୁ କଣ ପାଇଁ ଆମିଷ କହନ୍ତି ମୁଁ ବୁଝିପାରେନି ସେ ପୁଣି ସାଧା ଯେତେବେଳେ ମାଗିବ ସାଧାରେ କରନ୍ତି ଛତୁ କରନ୍ତି
ହଁ କିନ୍ତୁ ସେଇଟା ଆମିଷ କହନ୍ତି ଆଉ କଇଁଥ କଇଥକୁ ବି କଇଥକୁ ବି କହନ୍ତି ଆମିଷ ଖାଆନ୍ତିନି କାର୍ତ୍ତିକ ମାସରେ
ସେ କଣ ଅଛି ନିୟମ ଆଉ ସେ ତ ଗଛର ଗୋଟେ ଫଳ ତଥାପି
ହଁ ଏଠି ପିଆଜ ରସଣ ଗୋଟେ ଫଳ ତାକୁ ବି ଖାଉନାହାନ୍ତି ଓସାବ୍ରତ କରି
ହଁ ସେ ପିଆଜ ରସୁଣ କଣ ସେ ଗରମ ନା ଗରମ ଟା ବୋଲି ତାକୁ ଏଥିପାଇଁ କୁହନ୍ତି ସେ ଖାଇଲେ ହେଟା ରାଗ ବଢେ ହିଂସା କ୍ରୋଧ ବଢେଇବନ ତାକୁ ସେଇଥିପାଇଁ ଖାଆନ୍ତିନି ବର୍ଜନ କରନ୍ତି
ଓହୋ ହଉ ଆଉ ଆଉ ରଥ ପୁରୀ କେବେ ଯାଇଥିଲେ ଦେଖିବାକୁ
ନା ରଥଯାତ୍ରା ଟାଇମରେ କେବେ ପୁରୀ ଯାଇନି
ରଥ ଟ ଆମେ ଘରେ ଖୁସି ତ ଦେଖିପାରିବନି ଭାଇ ଲୋକ ଭିଡ
ହଁ ଲୋକ ଭିଡ ଯାହା ଖାଲି ଆଉ
ହୁଁ। ଏବେ ତ ଏତେ ବି ଭିଡ ହେଇଥିବ ଏବେ ଗଲେ ବି କିଛି ଦେଖିପାରିବନି।
ନା ସେ ସବୁବେଳେ ଭିଡ଼ ଜଗନ୍ନାଥ ଠାକୁର ଯେତେବେଳେ ଯିବ ଭିଡ଼।
କିନ୍ତୁ ଏବେ ଅଧିକା ଭିଡ ମାସେ ସେ ପୂର୍ବରୁ ଲୋକ ଆସିକି ହୋଟେଲ୍ ଫୋଟେଲ ସବୁ ବୁକିଂଙ୍ଗ କରିଦିଅନ୍ତି।
ହଁ ସେ ଯେ ଜଗନ୍ନାଥଙ୍କ ଯୋଉ ସାମ୍ନାରେ ଯୋଉ ହୋଟେଲେ ସେଇ ହୋ ହୋଟେଲ୍ ରେ ଯଦି ତମେ ନେବ ଲଜ୍ ଭଡା ତ ରାତିରୁ ଉଠିକି ଯାଇକି ଦର୍ଶନ କରିପାରିବ। ରାତି ଚାରିଟା ଦିଇଟାରୁ ଉଠିକି ଆଉ ସେ ସମୁଦ୍ର କୂଳିଆ ହେଲା ଳକୁ ସେଇଆଡେ କାମ ସାରିକି ଆସିଲା ଳକୁ ଇଆଡେ ଲୋକ ନାହିଁ ସେ ପାଖା ପାଖି ରହିବ। କେଭେମ ଏ ଦି ଚାରିଥର କି ପାଞ୍ଚ୍ ଥର ଯାଇଛି କିନ୍ତୁ ସମୁଦ୍ର କୂଳ ପାଖ ଯେତେବେଳେ ଯାଇଛୁ ସମୁଦ୍ର କୂଳ ପାଖେ ରହିଛୁ। କେବେ ଦେଖିନୁ ରାତି କି ପାହାନ୍ତାରୁ ଉଠିକି କେବେ ଦର୍ଶନ ହେଇନି ପ୍ରଭୁଙ୍କର।
କଣ କଇବି ଏଇଥିୁ ଯୋଉ ଗାଡି ଯାଉଛି ରାତି ରେ ଯୋଉ ପୁରୀରେ ପହଞ୍ଚୁଛି। ସେଠିକି ପଳେଇବେ ଷ୍ଟେସନ୍ ରେ ଦି ତିନି ଘଣ୍ଟା ରହିବେ ଷ୍ଟେସନ୍ ହେଠୁ ଗାଧୋଇ ପାଧେଇକି ପାହାନ୍ତାରୁ ରୁ ପଳେଇବେ। ଯାଇକି ମନ୍ଦିର ପୁରୀ ମନ୍ଦିର। ପୁରୀ ମନ୍ଦିର କୁ ଗଲେ ସେଠୁ ପାହାନ୍ତା ରୁ ଦର୍ଶନ କରିକି ଆସିବ ଆରାମରେ ଆଉ।
ହୁଁ।
ତାପରେ ହେଠୁ ଘର ଭଡା ନେଇକି ରହିପାରିବେ ଆପଣ ଆଉ।
ହେଇଥିବ ଯିବ।
ଘର ଭଡା ନେଇ ଯାଉଚୁ ତାପରେ ଦର୍ଶନ କଲା ବଳକୁ ଆଠଟା ସେ ନଅଟା ବେକୁ ଯାଇକି ଦର୍ଶନ କରୁଛୁ। ପାହାନ୍ତ ରୁ ଯାଉ ଦର୍ଶନ କରି।
ପାହାନ୍ତାରୁ ଗଲେ ବଢିଆ ଲାଗିବ ଦର୍ଶନ କରିବାକୁ ବି ସୁବିଧା ଆଉ ଏବେ ସେ ଯୋଉ ପ୍ୟାନେଲ୍ ଟା ଉଠେଇ ଦେଇଛନ୍ତି ଲୋକ ଖରା ହଉ କି ବର୍ଷା ହଉ ପୁରା ରହୁଛନ୍ତି ଖରାରେ ଆଉ ସେଇଟା ହେତବେଳେ ଥିଲା ଟେ ସୁବିଧା ହଉଥିଲା ଲୋକମାନଙ୍କୁ।
ହଁ ହଁ।
ଯୋଉ ରହୁଥିଲେ ଗୋଟେ ନଥିଲା ଯୋଉ ଏସିି ଲାଗିଥିଲା ଏସି ପ୍ୟାନେଲ ଟେ ଲୋକମାନେ ବିଶ୍ରାମ ନଉଥିଲେ ଏଟା ଏବେ ନାହିଁ ନା ଆଉ।
ଓହୋ ଉଠେଇ ଦେଲେଣି କି ମୁଁ ଆଉ ଯାଇନି ନା ଜାଣିନି ଆଉ
ସେଟା ଉଠିଗଲାଣି ସେଟା
ଓହୋ।
ଆଉ।
ଖରାରେ ତ ବହୁତୁ ଲୋକ ଠିଆ ହଉଥିବେ ତାହାଲେ।
ହଁ ସେ ପୁରା ସେ ଇଆଡେ ପୁଣି ପୁରା ଲମ୍ବା ଲାଇନ୍ ଲାଗୁଚି।
ହଁ ଏବେ ଆଗରୁ କଣ କହିଲେ ଆ ଆଗରୁ ସିଧା ଗଲେ ଆମେ ସିଂହଦ୍ଵାର ପରେ ସିଧା ପଶିଯାଉ ଯେତେ ଭିଡ଼ ଥିଲେବି। ଏବେ ଗୋଟେ ସିଷ୍ଟମ୍ କରିକି ଏପଟେ ବୁଲି ବୁଲା କିନ ଯାଇକି ଧାଡି କରିକି ବୁଲି ବୁଲି ବୁଲି ବୁଲି ଯିବାକୁ ପଡୁଛି।
ଏବେ ଅସୁବିଧା ହଉଚି ଟିକେ ସେଇ ପାଇଁ ଭି
ଚାରି ହୁଁ ଚାରି ଦ୍ଵାର ଖୁଲି ଦେଇଛନ୍ତି ଯାହା ଏବେ ଫୁଣି ବୁଲି ବୁଲି ଯିବାକୁ ପଡୁଛିୁ। ସିଂହଦ୍ଵାର ପଟେ ସବୁ ଲୁକ ଯାଉଚନ୍ତି ନାଁ ଅଧିକାଂଶ
ମୁଁ ଗଲେ ବି ଜାଣିପାରେନି କୋଉ ଦ୍ଵାର କୋଉ ପଟେ ପସିବି ମୁଁ କିଛି ବି ଜାଣିପାରେନି।
ନାଇଁ ସିଂହ ଦ୍ଵାର ପଟେ ଗଲେ ଭଲ କାରଣ ଆଗେ ରେ ସିଂହଥିବ ନା ସେଟା ଜାଣିହବନି କେମତି। ଆଗରେ ସିଂହ ଥିଲେ ସିଂହଦ୍ଵାର ଆଉ ଚାରିପଟେ ବାଘ ଥିଲେ ବାଘ ହେଟା ବାଘ ଦ୍ବାର। ତାପରେ ଅସ୍ତ ଦ୍ବାର ଅ ଘୋଡା ଥିବେ। ହାସି ଥିଲେ ହାସି ଦ୍ବାର ଚାରିଦ୍ବାର ଏମିତି। ଆମେ ଦେଖିଛୁ ଚାରିଦ୍ବାର ବୁଲିକି ହଲସେ ପୁରା ଦେଖିଛୁ। ଚାରି ଦାର ସବୁ ଦର ବୋଲି ଯିବା ଯାଉଛନ୍ତି ଏବେ। କିନ୍ତୁ ସିଂହନ୍ଦାର ପଟେ ପ୍ରବେଶ କଲେ ଭଲ।
ସିଂହ ଦ୍ୱାର ପଟେ। ହଁ
ସେଇ ଦ୍ୱାର ପଟେ ଗଲେ ପରା ଆଉ ଯୋଉ ସେ ଯୋଉ ବାଇଶି ପାହାଚ ବାଇଶି ପାହାଚ ଦେଖିଥିବେ ବାହାରେ ଗୋଟେ ସର୍ତ ରେ କଳାରେ ପଡିଥିବ।
ହଁ ହଁ।
ସେଇ ପଥର ରହିବ ମାର୍ବଲ ପଥର ରହିବ। ସେଇଟା କୁଦିକି ଯାଇକି ଦର୍ଶନ କଲେ ଭଲ। କିନ୍ତୁ ଫେରିଲା ବେଳେ ଯଦି ସିଂହ ଦ୍ୱାର ପଟେ ଫେରିବେ। ସେଇଟା କଦିକି ଆଉ ବାହାରକୁ ଆସିବେ। ମନ୍ଦିର ଭିତରକୁ ଯଦି ଯିବେ କୁଦିକି ଯିବେ।
ହୋଉ ହୋଉ। ସେଇଟା ମୁଁ ଯାଇଥିଲି ଯୋଉ ଥରେ ସେ ଜଣେ କିଏ ମନା କଲା। କହିଲା ଏଇଟାକୁ କୁଦି କି ଆସିବନି ଆସିଲି ଆଉ ପଚାରିନି ଯେ କଣ ପାଇଁ ବୋଲି? ଚାଲମ କଣ ଥିବ ଠାକୁରଙ୍କ ବୋଲି ସେ ବୋଧେ ମନା କରୁଛନ୍ତି ଠାକୁର।
କୁଦିକି ଦର୍ଶନ କରିପାରିବେ କିନ୍ତୁ କୁଦିକି ସେଇଟା ବାହାରକୁ ଆସିବନି। ପରେ କଣ କହିଲା ସେଟା ଯୋଉ ଜମର ପଥର କହନ୍ତି ସେଇଟା କୁଦିକୀ ଗଲେ ଦର୍ଶନଙ୍କକୁ ଜମା ସବୁ କ୍ଷମା କରିଦିଅନ୍ତୁ। ପାପ ଆଉ ଯଦି ପୁଣି କୁଦିକି ବାହାରକୁ ଆସିବେ ସେଟା ପୁଣି ତମର ପାପ ହେଇଯିବ।
ଓହୋ।
ହଁ ହେମିତି କହନ୍ତି।
ହୋଉ।
ମୁଁ ଯେତେବେଳେ ବି ଯାଏ ସବୁ କୁଦିକି ଯାଏ ସେଟାକୁ। ଯଦି ଆମ ସିଂହ ଦ୍ୱାର ପଟେ ଯାଉ କିନ୍ତୁ ବାହାରକୁ ଆସୁ ବାଘ ଦ୍ଵାର ପଟେ। ପଶ୍ଚିମ ଦ୍ୱାର ପଟେ ଅସୁ।
ହୋଉ ହୋଉ ରଖୁଛି ଆଉ ଟିକେ ପରେ କଥା ହବା।
ହୋଉ।